ଆଜ୍ଞା ସାର୍ ନମସ୍କାର।
ନମସ୍କାର କଣ କରୁଚନ୍ତି।
କିଛି ନାହିଁ ଏମିତି ବସିଚି ଆପଣ
ମୁଁ ବି ଏମିତି ବସିଚି।
ସରିଲାଣି ରାତ୍ରି ଭୋଜନ।
ଉଁ ନାଇଁ ସରିନି ଏବେ ଖାଇବା ସମୟ ହେଇଗଲାଣି।
ଆଜ୍ଞା।
ଖାଇବା। ହଁ ହ୍ୟାଲୋ।
ଆଜ୍ଞା।
ହଁ ହୁ ଏବେ ଖାଇବା ତ ବିରିୟାନୀ ଖାଇବା ବୋଲି ଭାବିଚି।
ଆଚ୍ଛା ସାଧା ବା ଆମିଷ।
ନାଇଁ ଆମିଶ।
ବାର ତ ଅଛି ଆଜି।
ହଁ ଇଏରେ ଆମିଷ ପ୍ରିୟ ଲୋକ ତ।
ଆଚ୍ଛା।
ହଁ ଆଉ ତମର ଆଜି କଣ ଖାଇବା ପିବା।
ହୁଁ ସଜ ପକାଳ ଭଜା ଖାଇବି ପୋଟଳ ଆଳୁ।
ହୁଁ ବେଷ୍ଟ ସବୁଠୁ ଭଲ ଖାଇବା।
ହଁ ହ ହ
ନା।
ଆଜ୍ଞା।
ଯାହା ହୋଉ ଆଜି ଟିକେ ତ୍ରାହି ମିଳିଚି ନାଇଁ ଗରମରୁ।
ହଁ ହଁ କୁହନ୍ତୁନି ଶାନ୍ତିରେ ଟିକେ ଆଜି ଶୋଇହବ।
ତମ ଅଞ୍ଚଳରେ କେମିତି ମାନେ ଗୋଟେ
ଆ ନାଇ ଥଣ୍ଡା ପୁରା ହୁଁ ହୁଁ।
ତ ଯାହା ହଉ ମତେ ଯୋଉ ବିରକ୍ତି ଲାଗୁଥାଏ ମାନେ ରାତି ଦିଟା ତିନିଟା ନଅ ହବାଯାଁ ତ ଛାଡ
ନାଇଁ ସେମିତି ନାହିଁ ଆମ ଏଠି ଏତେ ଗରମରେ ବି ଏତେ ଲାଗେନି କାହିଁ କହିଲେ ଏକ ତ ଆମର ଗାଁରେ ଘର ତାହେଲେ ପାଖାପାଖି ନଈଟା ଅଛି ତ ମାନେ ସନ୍ଧ୍ୟା ପିଲା ମାନେ ବଢିଆ ଥଣ୍ଡା ଥଣ୍ଡା ପବନଟେଦିଏ।
ସେ ନଦୀ ଟା ଅଛି ବୋଲି ଟିକେ ହେଲ୍ପ କରୁଚି ଆଉ।
ହଁ ହଁ ପାଞ୍ଚଶହ ଛଅଶହ ମିଟର ଭଳିଆ ଦୂର ହବ।
ଆ ସେ ବଢିଆ ପବନ ହଉଥିବ ସନ୍ଧ୍ୟା ଟାଇମ ରେ ନା। ହୁଁ। ଆଠ ତ କି
ବାହାରେ ବସିଯିବେ ନା ବାହାରେ ବସିବେ ଚେୟାର ଟା ପକେଇକି ଏମିତି ଖାଆନ୍ତୁନ କନ୍ତୁ କିନ୍ତୁ ଶାନ୍ତି ଲାଗିବ ସେ ପବନ ଟା ଖାଇଲେ ଖାଇବା ଖାଆନ୍ତୁ କି ନ ଖାଆନ୍ତୁ।
ହଁ।
ହଁ
ହଁ ଆଉ ଇଏ ଉ -ଗୋଟେ କଥା ଗୋଟେ ଆଲୋଚନାର ବିଷୟ ଗୋଟେ ଥିଲା ମାଇଣ୍ଡି ଗୋଟେ ଆସିଲା
ଆଜ୍ଞା ଆଜ୍ଞା ଆରମ୍ଭ କରନ୍ତୁ
ହେଁ ଇଏ ମାନେ କଟକ ବାଲିଯାତ୍ରା କେବେ ଯାଇଛ?
ଆଜ୍ଞା
ଆଉ ଭଲେ ଲାଗେ ଗୋଟେ ଗଲେ ଏଥାରା
ଭଲ ଲାଗେଜେ ଏତେ ଯୋଉ ଜନଗହଳି ନିଶ୍ଵାସ ପ୍ରଶ୍ୱାସ ବନ୍ଦ ହେଇଯାଏ
ହୁଁ ମତେ ଉ -ହଁ ଭଲ ଲାଗେ ଟିକେ ଜନଗହଳି ଏମିତି ତ ହୁଏ ଆ
ଏବେ କାଇଁ ଆଉ ମାନେ କଣ କିଲ ଏବେ ଏତେ ଯୋଉ ବେଶୀ ଗହଳ ଭିତରୁକୁ ଗଲା ବେଳକୁ ଭଲ ଲାଗୁନି
ଅ ସାଧାରଣତଃ ଝିଅ ଛୁଆ ମାନେ ସୁରକ୍ଷିତ ନୁହେଁ ଏତେ ଗହଳିରେ ସିଏ ଧାର୍ମିକ ସ୍ଥଳ ହଉ ମାନେ ସ୍ଥଳୀ ହଉ କିମ୍ବା ସେ ଯାତ୍ରା ହଉ ଏବେ କିମ୍ବା କୌଣସି ପର୍ବପର୍ବାଣି ହଉ ଏତେ ଭିଡ଼ ଜ -ସ୍ଥାନକୁ ଯିବା କଥା ହିଁ ନୁହେଁ ମତେ ହଁ ଭଲ ଲାଗେ ଟିକେ ବୁଲାବୁଲି କରିବା ପାଇଁ ମତେ ଭଲ ଲାଗେ ସେ ଜାଗାରେ କିନ୍ତୁ ମୁଁ ଦେଖେ ଯେ ସେଠି ଯୋଉ ଖାଇବା ଗୁଡା ନା ବାସି ଖାଦ୍ୟ ଗୁଡାକ ଦିଅନ୍ତି ଆ
ଆଜ୍ଞା
ନା ବାସି ଖାଦ୍ୟ ଗୁଡା ଦିଅନ୍ତି ଶୁ
ହଁ ହଁ ହଁ ମୁଁ ତ ଖାଏନି ସେଠି କିଛି ଆମେ ଘରେ ହିଁ ରୋଷେଇ କରିକି ଖାଉ ନାଇଁ ଏଇକି ତ ଯଦି ଦେଖନ୍ତୁ ମୁଁ ଆମିଷ ଖାଏନି
ହଁ
ତୋଶ୍ ସେଇଠୀ ଟିକେ ମାନେ ଲାଗେ ଟିକେ ଯେମିତି କଣ କହିଲେ ଦେଖିଲେ ସେ ଖାଇବା ଗୁଡାକ ଯେମିତି ବନା ହଉଛି ନା ଏଇ ମାନ୍ ତ କାଇ ଇଚ୍ଛା ହୁଏନି ଖାଇବା ପାଇଁ କେମିତି କି ଜାଣି ଲୋକ ସେମିତି ଖାଇଚାଲିଛନ୍ତି ପୁରା ମାନେ ଖାଇବାର ଯୋଉ ଷ୍ଟଲ ଟା ଥାଏ ସେଠି ଭିଡ ପୁରା
ନା ଘେଟ୍
କିନ୍ତୁ। ହୁ ମୁଁ ବ୍ୟକ୍ତିଗତ ମତ ମତେ ଭଲ ଲାଗେନି ଗହଳି ଜାଗାରେ ଖେଳି
ତାପରେ ସେଠି ଯୋଉ ଚାଲିକି ଯୋଉ ଧୂଳି ଗୁଡା ହନ୍ତି ସେ
ହଁ ସେଇ ସେଇ ସେଇ ଗୁଡ଼ାକତ କେମିତି ଖାଇସି ଏମିତି ପୋଲା ଥୁଆ ହେଇଥିବ
ସେଟା ଖାଇଯାଆନ୍ତି ଲୋକ
ହଁ ପରା ମୋ ମତରେ ସେ ହଁ ବାହାରେ ଆସି ଖାଇବ ସେଇ ଏତେ ଗହଳି ରାସ୍ତାରେ ନ ଖାଇବାଟା ମୋ ମନ୍ତ ରେ
ଯଦି ସେଇ ସମୟରେ ମୁଁ କୌଣସି ଯେ -ଯାତ୍ରାରେ ପର୍ବ ପର୍ବାଣୀ ରେ ଗଲେ ଯଦି ମୋ ସାମ୍ନାରେ ମୁଁ ଦେଖିଦେଲି ଛଣା ହଉଛି ସାଙ୍ଗେ ସାଙ୍ଗେ ଛୁଣା ହେଇଛି ସାଙ୍ଗେ ସାଙ୍ଗେ ସେ ବାହାର କଲା ମୁଁ ସାଙ୍ଗେ ସାଙ୍ଗେ କୁହେ ତାକୁ ଯେ ତୁ ଏଇଟା ଦେ ମତେ ମ ର ଭାବାନା କଣ ଯେ ଧୂଳି କମ ପଡିଥିବ
ହଁ
ସେଇ ଭାବନାରେ ଖାଇଦିଏ। ନହେଲେ ସେଠି ଆଉ କିଛି ସେଠି ଯେତିକି ଟଙ୍କାରେ ଖାଇବା ଘରେ ଆରାମସେ ବନେଇକ ଖାଇପାରିବା ସୁସ୍ୱାଦୁ କ ମାନେ ଏଜଉ ଖୁ
ସେଇଟା ବି ମାନେ କଣ କହିଲ ସ୍ୱାସ୍ଥ୍ୟକର।
ହଁ ସେଟା ପୁରା ମାନେ ହିତକାର।
ହୁଁ ମାନେ ସ୍ୱାସ୍ଥ୍ୟ ପାଇଁ ହିତକାର।
ହଁ। ଆଉ ସିଏ ସେ ସେଥିପାଇଁ ଟିକେ ଭଲ ଲାଗେନା ଏତେ। ଅଁ ଅବସ୍ୟ ସରକାର ବହୁତ ପଦକ୍ଷେପ ନିଅନ୍ତି ଯେ ଏଫସିଆଇ ବାଲାଙ୍କୁ ପଠେଇ ସେଠି ଉଁ ଏ ଯାଞ୍ଚ କରନ୍ତି ବ୍ୟାନ୍ କରିଦିଅନ୍ତି।
ହଁ।
ପୁରା ରବ୍ଦ କରିଦେଲା ଲାଇସେନ୍ସ ଫାଇସେନ୍ସ ରବ୍ଦ କରିଥାନ୍ତି ସେଠି। ସେଇ ଦୋକାନ ଗୁଡାକୁ ଉଠେଇ ଦିଅନ୍ତି ଯୋଉମାନେ ବାସିକ ଦା ପ୍ରତ୍ୟେକ ବର୍ଷ ନିଉ ପ୍ରବଳ ଯଉ ମାନେ ନ୍ୟୁଜ୍ ପେପର ସକାଳେ ଖୋଲିଦବ ମାନେ ପ୍ରତ୍ୟେକ ବର୍ଷ ଆଉ କଟକ ବାଲି ଯାତ୍ରାରେ ସବୁ ଖାଦ୍ୟ ଗୁଡାକ ଢଳା ହେଇଥିବ। ଉପରସ୍ତ ଅଧିକାରୀ ମାନେ ଯାଇକି ସେ ଖାଦ୍ୟ ଗୁଡାକ ଢାଳିଥିବେ ତାର ତାର ମାନ ଯାଞ୍ଚ କରି ମାନ ଯାଞ୍ଚ କରିକି ଢାଳି ଦେଇଥିବେ। ଗୋଟେ ଗୋଟେ ସ୍ମେଲ କରେ ମାନେ ସେମାନଂ ଯାହାନେ ଖବର କାଗଜରେ
ତାପରେ ତାଙ୍କ ରେ ମାନେ ଇଏ ସେ ଖାଇବାର ମୂଲ୍ୟ ଗୁଡା କେତେ ଅଧିକା।
ବହୁତ ଅଧିକ ଆମେ ବାହାରେ ଅଲଗା ସମୟରେ ଯୋଉଟାକୁ ଆମେ ଦଶ ଟଙ୍କା କି କୋଡିଏ ଟଙ୍କାରେ ଖାଇବା ସେଠି ସେମାନେ ପଚାଶ ଟଙ୍କା ଷାଠିଏ ଟଙ୍କା ଶହେ ଟଙ୍କା ଏମିତି ଟାଇପ ର। ହଁ ଏଇଟା ହଁ ବାଲିଯାତ୍ରରେ ଏଇଟା ଗୋଟେ ଭଲ ଲାଗେ ସା ସାରା ଓଡିଶାରୁ ମାନେ ଲୋକମାନେ ଯାଇଥାନ୍ତି ସେଠି କଣ ଯୋଉ ବେପାର ବାଣିଜ୍ୟ କରନ୍ତି ସବୁ ଜିଲ୍ଲାର କିଛି ନା କିଛି କିଛି କି କିଛି ନା କିଛି ଗୋଟେ ସ୍ଵତନ୍ତ୍ର ସ୍ଵତନ୍ତ୍ରତା ଅଛି।
ହସ୍ତକଳା ଉପରେ ବି ବିଶେଷ ଯାଇଥାଏ।
ଅ ହଁ ସେଠ ଏଟା ଯେମିତି ଆମର କନ୍ଧମାଳ ହଳଦୀ ବରମପୁର୍ ଆଚାର ଏଇଗୁଡ଼ା ସବୁ
ପାମ୍ପଡ଼
ପାମ୍ପଡ଼ ଏଇଗୁଡ଼ା ସବୁ ମାନେ ସେଇଟା ହିଁ ଆଉ କିଛି ଆଉ ସବୁଠୁ ବୁ ମାନେ ବେଶୀ ଭଲ ଲାଗେ କଣ? ନା ସେମାନେ ତାଙ୍କ ଜିବ ଗୋଟେ ବର୍ଷରେ ଯେତିକି ଇନକମ କରୁନଥିବେ ସେଇ ଯୋଉ ଦଶ ପନ୍ଦର ଦିନେ ଇନକମ୍ କରି ଦିଅନ୍ତି। ଯଉ ଆମର ସବୁ କାଠର ସବୁ ଛୋଟ ଛୋଟ ଛୋଟ ଛୋଟ ଛୋଟ ଛଟ ସବୁ ମାନେ ଏଁ ଉଁ ଆଁ ମୂର୍ତ୍ତି ହଉ ଯାହା ହଉ ସବୁ ତିଆରି କରିଥାନ୍ତି ନା? ସେଗୁଡା ସବୁ ସେ ସେଠି ବିକନ୍ତି।
କଣ ସେ ଗୋଟେ ଏମିତି ମାନେ ଜାଗା ସେଇ ଜାଗାରେ ଆପଣ ଗଲା ମାନ ସବୁ ଜିନିଷ ପାଇ ପାରିବେ। ମୂଲ୍ୟ ଅଧିକା ହେଇପାରେ କିନ୍ତୁ ସବୁ ସବୁ ଜିନିଷ ମିଳିଯିବ ଆପଣଙ୍କୁ।
ହଁ ସବୁ ଜିନିଷ ମିଳିଯା
ତ ମାନେ ଆମର ରାଜ୍ୟ ବାହାରୁ ବି ଆସନ୍ତି।
ହଁ ବହୁତ ରାଜସ୍ଥାନରୁ ତ ଆସନ୍ତି ରାଜ
ହଁ ରାଜସ୍ଥାନରୁୁ ଆସନ୍ତି ହଁ ହଁ ବେଙ୍ଗଲରୁୁ ବି ଆସ ଆସନ୍ତି ମହାରାଷ୍ଟ୍ର ମୁଁ ଯେତିକି ବୁଲିଛି ଜାଣିଛି। ଦେଖିଛି ମାନେ ସବୁ ବାହାର ଷ୍ଟେଟ ର।
ହୁଁ। ସେଟା ପୁରା ବିଶ୍ଵ ପ୍ରସିଦ୍ଧ ଆମର କଟକ ବାଲି
ହଁ।
ମାନେ ଓଡିଶାର ଗୋଟେ ପରିଚୟ ହେଇଗଲାଣି କଟକ ବାଲିଯାତ୍ରା।
ହଁ ପରା
ହୁଁ ମ ଓଡିଶାର ବାଲିଯାତ୍ରା କହିଲେ କଟକ। ସାଙ୍ଗେ ସାଙ୍ଗେ ପାଟିରୁ ବାହାରିବ କଟକ। ଯେମିତି କଥା ରଥଯାତ୍ରା କାହିଲେ ପୁରୀ।
ଆଜ୍ଞା।
ହ ସେଇଭଳିଆ ଆଉ ସେମିତି ଗୋଟେ ଏ ସ ଅଗନା ଶହ ଶହ ବର୍ଷର ସେ ଯୋଉ ପରମ୍ପରା ସେମାନେ ବଜେଇ ରଖିଛନ୍ତି।
ନିହାତି ନିହାତି ସେଇ ଯେ ଏଇ ଜିନିଷ ଟାକୁ ଇଏ କରିବା କଣ ଛୋଟିଆ କଥା କି?
ଆଉ ଯେ ଭିଡ ଭିତରେ ଚୋରି ଡକାୟତି ଯୋଉମାନେ ସବୁ ପର୍ସ କାଟି ପଇସା ନେଇଯାଆନ୍ତି ପକେଟ କାଟି ପଇସା ନିହାନ୍ତି ପକେଟ ମାରଗୁଡା। ତାକୁ ସମ୍ଭାଳି ହବନି।
ହଁ ସେଇ ସେଇଟା ଆମେ ଟିକେ ଜଗି ରଖି ଏ କରିବାର ଅଛ।
ସାର୍ ସୁଯୋଗ ଖୋଜନ୍ତି ଆମେ କେତେ ଜଗିବା ଭିଡ ଭିତରେ ଆମେ ନିଜକୁ ସେଫ୍ ସିକୋର ରଖିବା।
ହଁ ତ ଆମେ ସେଇ ସେ ସେଇ ଭଳିଆ କରିବୁନି କିଛି ଗହଣା ଗାଣ୍ଡିି ପିନ୍ଧିକି ସେ ଏ ଭିଡ ଜାଗାକୁ ବି ନ ଯିବା ନାଇକି? ତାପରେ ବର୍ତ୍ତମାନ ତ ଯୋଉ ସୁନା ଆଉ ରୂପାର ମୂଲ୍ୟ ଗୁଡା ତ ଯାହା ଅଛି।
ଯେ ୱାନ ଗ୍ରାମ ଗୋଲ୍ଡ କଣ ଏବେ ମିଳୁନି ନା? ସେଗୁଡାକ ସେଗୁଡା ପିନ୍ଧି ଯିବାଟା ସବୁଠୁ ଭଲ।
ଦେଗିସ୍।
ହାଁ
ବାଘର ଟାଇମରେ ଆଉ ଯେତେ ତୁ ରେଟ ହେଲାଣି ମାନେ ମିନି ମାନେ କହୁଛି ଗୋଟେ ଦଶ ଲକ୍ଷ ଟଙ୍କା ହେଲେ ବି ସବୁ ଜିନିଷ ହେଉନି।
ଗୁଟେ ହାର ଯଦି ଆମେ ୱାନ୍ ଭରି ଯୋଉ କହୁଛନ୍ତି ଦଶ ଗ୍ରାମ ସେ ଦଶ ଗ୍ରାମ ର ହାରର ରେଟ୍ ତ ଦାମ ହେଲାଣି ଲକ୍ଷେ ପଚସ୍ତରୀ। ତା ସହିତ ଜିଏଷ୍ଟି ଫିଏଷ୍ଟୀ ମିଶିଲେ ଯିଏଷ୍ଟି ଟି ମିଶିଲେ ହେଇ ଯୋଉ ଅ ହଁ ଲକ୍ଷେ ଉପରେ ହେଇଯିବ ମାନେ ସରି ଲକ୍ଷେ ଅଶୀ ପାର ହେଇଯିବ।
ହଁ ପା।
ବ ବହୁତ ମାନେ ଗରିବ ଲୋକଙ୍କ ପାଇଁ ବହୁତ କଷ୍ଟକର ହେଇଲାଣି ସାଧାରଣତଃ ଆମ ମାନ ଭଲ ଲୋକମ ପାଇଁ ଗୋଟେ ଜିନିଷ ଇଏ କରିବା ଟା ବହୁ ମ୍ୟାନେଜ କରିବାଟା ବହୁତ କଷ୍ଟକର। ଜଣେ କେତେ ଜଣେ ଯଦି ବି ଗ୍ରୁପ ବି ଚାକିରି କରେ ନା ମାସକୁ ଷାଠିଏ ହଜାର ସତୁର ହଜାର ଟଙ୍କା ପାଉଥିବ। ସେ ତାର ଖର୍ଚ୍ଚ କରିି ସେ ବି କରି ସବୁ ସଞ୍ଚୟ କରି ରଖିଥିଲେ ବି ହେଲେ ବି ସେ ବାକି ଧାରା ହିଁ କରିବ।
ହଁ ନିହାତି କେତେ କେତେ କରିବ।
ହଁ ଥରେ ହେଲେ ଗୋଟେ ଗୋଟେ ଝିଅ
ତାପରେ ଆମର ଜିନିଷଟା ବି ଚାକିରି ଯେହେତୁ କରୁଥିବୁ ସେଇଟା ବି ମାନେ କଣ କହିଲେ ପସନ୍ଦଯୋଗ୍ୟ ନୁହଁ।
ପସନ୍ଦଯୋଗ୍ୟ ନୁହେ ହେଟା ତା ପାଇଁ।
ଆଉ କିଛି ଆଉ କିଛି ସେମିତି ଜାଗା କୁହନ୍ତୁ? ସେମିତି କିଛି ଆଉ ଅନୁଭୂତି ଥିବ ମାନେ ବାହାର ରାଜ୍ୟ ବାହାରକୁ।
ହଁ ରାଜ୍ୟ ବାହାରକୁ ଆ ସେ ବିଷୟରେ ଆମେ କଥା ହେବା ଏବେ ଟିକେ ମାନେ ଖାଇବା ସମୟ ହେଇଗଲାଣି ଭୋକ ବି ଲାଗିଲାଣି।
ଠିକ୍ ଅଛି ଠିକ୍ ଅ ଆପଣ ହଁ ଆଜ୍ଞା ଆଜ୍ଞା ଧନ୍ୟବାଦ।
ହଁ।